ହଁ କହ?
ହଁ। ହଁ କୁହ କଣ କହୁଥିଲ କଲେଜ ଯାଉ ଯିବା କଥା କଣ କଲେଜ୍
ହଁ ଏଇ ଯାଇଥିଲୁ କେଟ ମାନେ ନାହାନ୍ତି ଆମ ସାର ମ୍ୟାଡାମ ମାନେ। ଇଣ୍ଟରଭ୍ୟୁ ହେଲେ ସେମାନେ ଆସିଲେ ହିଁ ଆଉ କଣ? ହଁ ଜଣେକୁୁ ଆଉ ସିଏ କି କିଛି କାହାର କ୍ଲାସ ନଉନାହାନ୍ତି କିଛି କିଛି ନାଇ ହେଲା ପରୀକ୍ଷା ବି ଅ ଅଛି ଆଗକୁ କଣ ହବ କେ ଜାଣି ଏମାନଙ୍କର ଆଡମି
ତମର କେବେଠୁ ଆରମ୍ଭ?
ସେଇଟା ତ ଜଣା ପଡିନି ଏପର୍ଯ୍ୟନ୍ତ ବାହାରିନି ଆମ ନୋଟିସ କାରଣ ଅଛିଁ ଇଏ। ମାନେ ଏମାନଙ୍କର ଗେଷ୍ଟ ଫିକର୍ଲି ଆଡମିସନ୍ ଇ ହବ। ତାପରେ ତ ସବୁ ଆସିବେ ପିଜି ପ୍ଲସ୍ ଥ୍ରୀ ପ୍ଲସ ଟୁ ଛୁଆ ମାନଙ୍କର ବି ଆଡମି ସେ ନବ ଏବେ।
ହଁ ହଁ।
ହୁଁ ହୁଁ ତ କଣ ହବ କେବେ ହବ? ହଁ ଆମ ଏକ୍ଜାମ ଟା କେବେ ହବ ଜଣା ପଡନି କିନ୍ତୁ ଶୁଣା ଯାଉଛି କି ଏଇ ଜୁଲାଇ ଦ୍ଵିତୀୟ ଅଧ୍ୟାୟ ବେଳକୁ ହବ ବୋଲି।
ଯିବ ବୋଲି ହଁ। ନା ସେଇଟା ହେଇଗଲେ ବି ଭଲ କଥା ଯେତେ ଜଲ୍ଦି ସରିଲେ ଭଲ।
ହଁ ସେଇଆ ପାରା। ହେଇଯିବ ବୋଲି ଭଲ ଯେ କିନ୍ତୁ ଆମର ବି ଏବେ କଣ କହିଲୁ ଭୋଜି ଭାତ ଅଛି ଯିବାର ଅଛି ଆମକୁ। ରାଉଲକେଲା ଆଡେ ଟିକେ ଗାଁକୁ ବି ଯିବାର ଅଛି ହେଇଟି ଆଣ୍ଟି ଆସୁଛନ୍ତି। ଆଣ୍ଟି କାହ୍ନା ସବୁ ଅଉଛନ୍ତି ତମେ କରିଥାଉଛ। ଟ୍ରଷ୍ଟ ଲଖ ହଁ କଣ କହିଲୁ?
ନାଇଁ ନାଇଁ ଅଞ୍ଜଳି ମତେ କହୁଥିଲା ଯେ କଣ ଆଠ ଆଡେ ଅଛି ପରା?
ଅ ହଁ ଦେଖ ଆମର ଏବେ ଅଛି ଏଠ ତ ତିରିଶ ର ଛାଡ ପାଞ୍ଚ ଅଛି, ସାତ ଅଛି, ଆଠ ଅଛି, ହେଲା ସାତ ଟା ଯୋଉଟା ଅଛି ସେଇଟା ଗାଁ ରେ ଅଛି
ହଁ ହଁ
ଆଉ ପାଞ୍ଚଟା ଆଠଟା ଯୋଉଟା ଅଛି ରାଉଲକେଲା ରେ ଅଛି ପାଞ୍ଚ ର ଘର ପ୍ରତିଷ୍ଠା ଆଠରେ ହଉଛି ନିର୍ବନ୍ଧ ତ କୁଆଡେ କଣ ହବ ତ ଜଣା ପଡୁନି କିଛି ନାଇଁ କଣ କରାଯି ଯେବେ ଦେଖାଯିବ ଆଉ ଇଆଡ଼େ ବାବା ଆଜି ଦିଲ୍ଲୀ ଯିବାକୁ ବାହାରିଛନ୍ତି। ଏହେଁ ତାଙ୍କେ ଥିଲେ ଦିଲ୍ଲୀ ଯିବେ।
ଦିଲ୍ଲୀ କଣ ରୋଷେଇ ପାଇଁ?
ହଁ ବୋଧେ ରୋଷେଇ କଲ ଅଛି ନା କଣ କାମ ଅଛି ମୁଁ ଜାଣିନି ଏଇ ଘର ମାଲିକ ହଁ
ବଢିଆ ଜାଗା ସେଇଟା ପରା। କିନ୍ତୁ ଝିଅ ମାନେ ଗଲେ ପଢିବ ବେଶୀ ଭଲ।
ମତେ ଇଚ୍ଛା ହେଉଛି ପରା ସେଇଆ ବା ବାବା ଯାଉଛନ୍ତି ମ ଟି ଇଚ୍ଛା ହଉଛି ଆ ମାନେ କି ଦି ଗୋଟେ ସୁଯୋଗ ଗୋଟେ ମିଳିଯାଆନ୍ତା ମୁଁ ଯାଇଥାନ୍ତି ବୁଲି ଦେଇକିନା ବାବା ଏବେ ଯିବେ ଦଶ ବାର ଦିନ ପାଇଁ ହଁ ପରା।
ନାଇଁ ନାଇଁ ସେ ଜାଗାଡା ସେମିତି ହେଲା ତମେ ଦେଖିଥିବ ତ ମୁଁ ଇନଷ୍ଟା ଫିଷ୍ଟା ମୋର ବେଶୀ ଥାଉଛି ସେଜାକ। ସେ ଯୋଉ ମାର୍କେଟ ମାନେ ସେ ଯୋଉ ବଜାର ଗୁଡାକ ତାହାର।
ହଁ।
ତା ବଜାର ଗୁଡ଼ାକ ଓହୋ ଏତେ ସୁନ୍ଦର ଜିନିଷ ସେଠି।
କଣ ସରୋଜିନ ମାର୍କେଟ କହୁଛୁ?
ସର ସରୋଜିନୀ ନାଇଁ ନ ଦିଲ୍ଲୀ ମାନେ ଦିଲ୍ଲୀରେ ଦିଲ୍ଲୀରେ ମାନେ ଏ ଯୋଉ କିଣାକିଣି ପାଇଁ ବେଷ୍ଟ ଜାଗା।
କଣ ଜାଗା ଅଛି ମତେ ଭଲରେ କହିବୁ ତି ବାବା ବି ଯାଉଛନ୍ତି ମୁଁ ସେଇଠି
ଲାଲକିଲ୍ଲା ଅଛି ତମେ ଗୁଗଲ ରେ ମାରି ଦଉନ ଗୁଗଲ ରେ ମାରି ଦଉନ। ଏଇ ଯୋଉ ରାଷ୍ଟ୍ରପ ତି ଭବନ ଅଛି ପ୍ରଧାନମନ୍ତ୍ରୀ ଭବନ ଅଛି ସବୁ ତ ଅଛି।
ଆରେ ନାଇଁ ନାଇଁ କିଣା କିିଣି ଜାଗା ଯୋଉ କହିଲୁ ଶସ୍ତା ବାଲା ଯୋଉ ଜିନିଷ ମିଳୁଛି
ସେ ଯୋ ସରୋଜିନୀ ଆଉରି ଆହୁରି ଗୋଟେ କଣ ଗୋଟେ ଅଛି ସେ ଜାଗାର ନାଁ ଟା ମନେ ନାହିଁ ସେଇଟା ସରୋଜିନୀଠୁ ଆହୁରି ବେଟର୍ ସେଇଟା।
ଚୋରି ମାର୍କେଟ୍ କଣ ସେଇଟା ଏଯୋ ଚାର
କଣ ହଁ ଚାରିଶହବିଶ୍ ନା କଣ ଏମିତି? ହଁ ଚାର୍ଶୋବିଶ୍ ମାର୍କେଟ ନା କଣ ଏମିତି ଗୋଟେ ମାର୍କେଟ ଅଛି।
ହଁ ଦେଖିବା ମୁଁ ବାବାଙ୍କୁ ସେଟା କହିଥିବି।
ନମ୍ବର ବି ଅଛି ମାର୍କେଟ ନମ୍ବର ବି ଅଛି ତମେ ଚାହିଁବ ଯଦି ତମ ବାବାଙ୍କୁ ଭିଡିଓ କଲ୍ କରିକି ବି ସେ ବଜାର ତାଙ୍କେ ଯିବେ କହିଲେ କି ତମେ କିଣି ପାରିବ ଜିନିଷ ବି। ଏତେ ବଢିଆ ତାପରେ ସିଆଡୁ ଜିନିଷ ଆଇଲା ବେଳକୁ କୁ ଇୟାଡୁ ସେ ଇଆଡକୁ ସେ ଜିନିଷ ଆସୁନି ସେ ଜିନିଷ ଯୋଉ ଯା ସେ ଅଛି। ଆଉ ଯଦି ବି ଆସୁଜି ସେଇଠୁ ତାର ରେଟ ଗୋଟେ ପାଞ୍ଚ ଗୁଣ ଅଧିକ ବଢିକି ଆଉଛି।
ସେୟା ବା ମୋ ବାବା ବାବା ଯିବେ ଯେ କାଲି ମତେ ଟିକେ ଅଧିକ ସାଇଟ୍ କୁଇଣ୍ଟ ଲାଗୁଛି ବୋଲି ମୁଁ ବାବାଙ୍କୁ କହିବି ଗୋଟେ ଦିଟା ଡ୍ରେସ ଟେ ଆଣିବ।
ହଁ ସେଠି ବଢିଆ ଜିନିଷ ବଢିଆ ଅଛି ଆ।
ହୁଁ ତୁ ପ୍ୟାରେଡ୍‌ କରି କରି ଆସୁଛୁ। ଥାା ଳି ହଁ କାହ୍ନା ନିନ୍ନା ତାଙ୍କ ନନ୍ନା। ଚେକ୍ କରୁନ ଦେଖେ ଚେକ୍ କରୁନ। ହଁ ସବୁ ଭଲ ଅଛି।
ସେ ଗାଁକୁ ଯାଇଥିଲା ପରା ମତେ ଅଞ୍ଜଳି କହୁଥିଲା।
ହଁ ଯାଇଥିଲା ଏବେ ଆସିଲା।
ହଁ ହଁ ଆଉ ଅଛନ୍ତି କଲୋନୀରେ ସବୁ? ନାଇଁ କିଏ କୁଆଡେ ଯାଇଛନ୍ତି ଗାଁକୁ।
ଉଁ ନାଇଁ ସବୁ ଏବେ ତ ଛୁଟି ଚାଲିଲା ସବୁ ଘର ପ୍ରାୟ ସବୁ ଜାଗ ଖାଲି ହେଇଯାଇଥିଲା ସବୁ ଯି ଜାଗାରେ ହଁ ହ ସମସ୍ତେ ତ ଆଉ ହେଲା। ହୁଁ ଏବେ ପୁଣି ଆସିଛନ୍ତି ମାନେ ଛୁଟି ରଜ ପରଦିନ ସବୁ ଯିଏ ଜାର ଘରକୁ ଆଉ ଥରେ ଆସିଲେ କର୍ମ ଜୀବନରେ ବ୍ୟସ୍ତ ହେବା ପାଇଁ ହଁ।
ହଁ ସେଇଟା ସମସ୍ତଙ୍କର ଆଉ।
ହଁ। ଆଉ ତମ ବାବାଙ୍କୁ ଖାଇୟାକୁ ଦେଇଶାରିଲଣି? ଚୁଲି ଆଜି ଆମର ଏଇଠି ଗୋଟେ ବ୍ରହ୍ମ କମଳ ଫୁଲଟେ ଫୁଟିଛି ତ।
ପ୍ରମହମ୍।
ଆମର ମୁସ୍ ହଁ।
ହଁ ହଁ।
ଆମର ମୁତ୍ରିକା ହେଇଯାଇଛି ଆମେ ଆଉ ପୂଜା କରିବୁନି। ତ ହଁ ବା ହଁ ଏଇ ଆଣ୍ଟି ଘର ଆସିଛନ୍ତି ପୂଜା କରିଦେବେ।
ହଁ ତମ ପାଖ ମନ୍ଦିରରେ କୋଉଠି ଗୋଟେ ଦେଇଦେବେ।
ହଁ ତାଙ୍କେ ତାଙ୍କ ଘରେ ଦେଇଦେବ ନହେଲେ ହଁ ପୂଜା କରା ହେଇଯାଉଛି ସେ ତାଙ୍କ ଘର ଦେଇଦେବେ ନହେଲେ ନାଇଁ
ବ୍ରହ୍ମ କମଳ କେମତି ପୂଜା ମାନେ ଫୁଟିଲେ କଣ ବ୍ରହ୍ମ କମଳ ପୂଜା କରାହଉଛି?
ହଁ ଯେତେବେଳେ ବି ସେଇଟା ଏଇ ଟାଇମରେ ହିଁ ଫୁଟିବ। ହଁ ସେଇଟା ପୁରା ଶୁଭ ଇଏରେ ଯୋଉ ମାନେ ସେଇଟା କଣ କହିଲୁ ଗୋଟେ ଏମିତି ସେଟା ସବୁବେଳେ ଫୁଟିବେନି କି ଆଉ ସମସ୍ତଙ୍କ ଘରେ ସେଟା ଫୁଟିବେନି। ସେଟା ଗୋଟେ ରହୁଛି ଭାଗ୍ୟ।
ହେଲା ହଁ ନା ନା ମୁଁ ବି ଥରେ ଲଗେଇଥିଲି ମୁଁ ଲଗେଇଥିଲି ପ ତ୍ର ଉଠିଥିଲା ତାପରେ ମୁଁ ଆଉ ଏତେ ଇଏ କଲିନି ପତ୍ର ଗୋଟେ ଉଠି ଯାଇଥିଲାଣି ତାଇରୁ ପୁଣି ଆଉ ଥରେ ସେଟା ମୋ ଭଉଣୀ ପାଣି ଦିଆଦି କଲାକୁ ଆଉ ଥର ସେଇଟା ଇଏ ହେଇଗଲା।
ହଁ ହଁ ନାଇଁ ହଁ ଆମର ବି ସେମିତି ହେଇଥିଲା। ଏୟା ଆଗ ଥର ଆମେ ଯେତେବେଳେ ମୁତ୍ରିକା ହେଇଥିଲୁ ସେଇଟା ବୋଲିକି ହିଁ ହେଇଥିଲା। ଆମର ମୂତ୍ରିକା ଛାଇ ଫାଇ ସେ ପଡ଼ିଲା କି କଣ ସେ କଢି ଟା ଅଟୋମେଟିକ ମାନେ ଆପେ ଆପେ ମଉଳିଗଲା ମରିଗଲା। ଏଇ ଥର ଟା ଯୋଉଟା ହେଇଛି ଉଁ ଏଇଟା ଫୁଲ ଟା ପୁରା ଆଜି ହେଲା ଆଜିରେ ହିଁ ମାନେ ଭଲ ଦିନରେ ଲକ୍ଷ୍ମୀ ନାରାୟଣ ପୂଜା କଣ ଗୋଟେ ନଥିଲେ ଏକାଦଶୀ। ଭଲ ଦିନରେ ଏଇଟା ହେଲା ହଁ।
ହଁ ହଁ।
ହୁଁ ନାଇଁ ଏଇଟା ସବୁବେଳେ ହବନି କି ସମସ୍ତଙ୍କ ଘରେ ଇଏରେ ହବନି ଏଇଟା ହଁ। ଆମର ନୁହଁ ଆମର ଏଇ ପଡିଶା ହଁ ଏଇ ଯୋଉ ନିନ୍ନା ଘର ଆଣ୍ଟି ହିଁ ପ୍ରାୟ ହେଇଥାଉଛି ତାଙ୍କର ଗୋଟେ ପୂଜା ଏଇଟା ଆମର ପ୍ରଥମ ହେଲା ଆମର ଲଗେଇବି ନଥିଲୁ ବହୁତ ଲେଟରେ ଲଗେଇଲୁ ଆର ବର୍ଷ ନା କଣ ଏମତି ଲଗେଇଥିଲା ତ ଏବେ ହଁ ଆଜି ଏଇଟା ପ୍ରଥମ ହେଲା ୟା ଆଗରୁ ଗୋଟେ ନା ଦିଟା ହେଇଥିଲା ମରି ଯାଇଥିଲେ
ହଁ ହଁ
ଶୁଭୁ ଗୋଟେ ଆଉ ପତ୍ର ପତ୍ରରୁ ଯେହେତୁ ହଉଛି ଏଇ ଯୋଉ ଅ କଣ କହିଲେ ଯୋଉ ଆମର ବିଷ୍ଣୁଙ୍କର ନାଭି ଗୋଡରୁ ନାଭିିକଡ ବି ଜନ୍ମିଲା ଭଳିଆ ଏଇଟା ଗୋଟେ
ହଁ ହଁ
ବିଷ୍ଣୁଙ୍କ ନାଭିି ଗୋଡରେେ କେମିତି କମ୍ ମଳ ପୁଟି ଥାଏ ହଁ ସେଇଆ ହଁ ଏଇଟା ବି ସେମିତି ଦେଖିବାକୁ ହୁଏ ହୁଁ
ଆଜି କାଲି ଏଇଟା ସବୁଆଡେ ଦେଖ ଖା ଗଲେଣି ହେଲା ସମସ୍ତଙ୍କ ଘରେ ପ୍ରାୟ ହଉଛି ଆଉ ଏମତି ଇଏ ହଉଛି କିନ୍ତୁ ଏଇଟା ଆଗରୁ ବହୁତ ହି କମ ହଉଥିଲା
ହଁ ଆଜି କାଲି ଯାହା ଘରେ ତା ଘରେ
ହଁ ଏବେ ଆଜିକାଲି ଏଇ ଯା ବହୁତବି ହଉଛି
ଆଗରୁ କଣ ଲୋକ ଜାଣିିନଥିଲେ ବୋଲି ଲୋକ ଲଗଉନଥିଲେ ଥିଲେ ଗଛ କୋଉଠି କୋଉଠି ଫୁଟି ଯାଉଥିଲା ଏବେ ଲୋକ ଜାଣିଲେଣି ସିଏ କେତେବେଳେ ଫୁଟି ଯାଉଛି କେତେବେଳେ ଫୁଟୁନି ଆଉ ହଁ ଥିଲା ଲୁଣିଆ ଲୁଣିଆ ଲାଗୁଛି
କଣ ଲୁଣିଆ ଲୁଣିଆ ଲାଗିଲା? ଥଣ୍ଡା ଓହୋ ପାଣି ଟିକେ ମିଶେଇଦେ ଟିକେ ଉଷୁମ ପାଣି କରିକି ଦେଇଦବୁ ଠିକ ହବ ନହେଲେ ବସେଇଦବୁ ବା ଟିକେ
ହଁ ଟିକେ ଉଷୁମ ପାଣି କରିକି ବସେଇଦେଲେ ବି ହବ ଲ ମା
ହୁଁ
ଲାଗୁଛି କହିଲେ
ହୁଁ ଆଉ ଟିକେ ଗରମ ମସଲା ଏଇ ଟିକେ ପକେଇଦବୁ ଆଉ
ହୁଁ
ହୁଁ ହଁ
ଜାଣିଚ ରୋଷେଇ ତାହଲେ ତମେ
ହୁଁ ହୁଁ ହୁଁ ରୋଷୟାର ଝିଅ ଆରେ ରୋଷେୟାର ଝିଅ ର ଜାଣିବିନି କେ କେମିତି କହ ହ ହୁଁ ମୋତେ ରୋଷେଇ କରିବାକୁ ଭଲ ଲାଗେ ମୁଁ କରେ କିନ୍ତୁ ଘରେ ସବୁଦିନ ହଁ କରିବିନି ଭଲ ମନ୍ଦ ହେଇଥିଲେ କି ଏମିତି ତି ମୋର ଇଛା ଶକ୍ତି ଥିଲେ ମୁଁ କରିବି ଆମିଶ ହେରିକା ହେଇଥିଲ ମୁଁ ଟିକେ କରେ
ହଁ ହଁ ଭଲ ନାଇ ରୋଷେଇ କରି ଜାଣି ଥିବାଟା ଭଲ ଠିକ ଅଛି
ସେଇଆ ଆମ ବାବା ଆହୁରି ଯୋଉ ଏବେକାର ଆଧୁନିକ ଖାଦ୍ୟ ମୋତେ କେତେଟା ଜିନିଷ ଏତି ପଚାରିକି ନା କାଇ କରିବେ ମାନେ ବୁଝିବେ ରୋଷେଇ ବାସ ଥିବ ଏଇଟା ପଢ ମୋତେ କହିବେ ଝିଅ ଏଇଟା କେମତି ହବ ଏମତି ଏମତି ହବ ନା କେମିତି ହବ କହୀବି ହଁ ଏମତି ଏମିତି କରିଦବ ସେମତି କରିକି କହିଦବ ଆଉ
ହଁ ହଉ ମୁଁ କାଟୁଛି ହେଲା ତମେ କରିବ ନା ମ ଆ ଟିକେ ଛାଡିକି କରିବ
ନାଇଁ ତୋର ଆଉ ଟିକେଟା ପରେ ଆଉ ଆସୁନି ମୁଁ କରିଦଉଛି ମୁଁ ଗୋଟେ ତୁ ଗୋଟେ ଆଉ ଗୋଟେ କରରେ କରେ ହଁ।